ଖୁ
ଲୋ
ହ୍ୟାଲୋ
ହାଲୋ। ହଁ ସାର୍। ହଁ ସାର୍। ଶୁଭ ସଂନ୍ଧ୍ୟା ସାର୍। ଭେରି ଗୁଡ୍ ଇଭିନିଂ। କଣ କରୁଚୁ?
ହଁ
କଣ କରୁଥିଲେ?
ଖାଦ୍ୟର ଅପେକ୍ଷା ରହିଛି ଆଉ
ଉୁଁ ହୁଁ ଆଉ କଣ ଆଉ କଣ ବର୍ଷା ହଉଛି ନା ମୋର୍ ଟା ମୁଁ କିଛି ନାହି ଆଜି ତ ଜଲ ଆଜି ଏବେ ହଉନି?
ଏବେ ବଷା ଛାଡ଼ିି ଯାଇଛି। ଛାଡ଼ି ଯାଇଚି। ଛାଡ଼ିଲେ କରିବା ଆଉ ଟିକେ ବର୍ଷା ଯଦି ହବ କିନ୍ତୁ ବର୍ଷା ବହୁତ ହଉଛି ଏ ବର୍ଷ। ଆପଣ କୋଉଠୁ ବିଲଙ୍ଗ କରୁଛନ୍ତି ମ୍ୟାଡ଼ାମ୍? ହାଲୋ। ହାଲୋ। ହାଲୋ। ଶୁଭୁଛି ମୋ କଥା? ହାଲୋ।